ହଁ କଣ କରୁଛ ମୁଁ ଏଇଠି ବସିଛି ତମେ
ମୂଭିି ଇଣ୍ଡଷ୍ଟ୍ରି
ହୁଁ ହୁଁ ସବ
ତ ଆମେ ଆମର ହଁ ତ ଆମେ ଆମ ଟପିକ୍ ଉପରେ କଥା ହେବା ତୋ ଅମ ତୁମକୁ କେଉଁ ପର୍ବ ଉପରେ କିଛି ନଲେଜ ଅଛି ହେଲା।
ହଁ ଆମର ତ ପର୍ବପର୍ବାଣିୀ ଏବେ ତ ରଜ ଆସୁଛି। ରଜ ଝିଅ ମାନଙ୍କର ମୁଁ ତ ଏତେ ଜାଣିନି ସେ ବିଷୟରେ ଆଉ ମତ ଆମକୁ ଆମ କୁ ଗଣେଶ ପୂଜା ଭଲ ଲାଗେ ଆଉ।
ଗଣେଶ ପୂଜା ପା ମାନେ ପାଳନ କରବୋଲି ଗଣେଶ ପୂଜା ନା କଣ?
ପୂଜା ଆମେ ସାଙ୍ଗସାଥି ସବୁ ମିଶେଇି କରୁ ତ ସେଇ ଯୋଗୁରୁ ଭଲ ଲାଗେ ଆଉ।
ନା ଗଣେଶ ପୂଜା କେମିତି ପାଳନ କର
ଗଣେଶ ପୂଜା ଆଉ ମୂର୍ତ୍ତି ଫୂର୍ତି ଅର୍ଡର ହଏ ତାପରେ ପୂଜା ପାଠ ତାପରେ ଡିଜେ ଅଯ ର ଡିଜେ ହୁଏ ଭସାଣିୀରେ ନାଚିକି ଧୂଳା ଉଡାଉ ଏମିତି ଆଉ। ତମର କଣ ହୁ
ତାହେଲେ ସସ ମତେ ସବୁ କିଛି ଭଲ ଲାଗେ ଏମିତି ସରସ୍ଵତୀ ପୂଜା କଣ ପାଇଁ କରନି ମାନେ ଯେମିତି ଗଣେଶ ପୂଜା ଧୁମଧାମ ରେ ପାଳନ କରେ ତାହଲେ ସରସ୍ଵତୀ ପୂଜା କାହିଁ କରନି
ସରସ୍ଵତୀ ପୂଜା କରେନି ନା ନା ସରସ୍ଵତୀ ସେ ପୂଜା ମୁଁ ଯେ ଷ୍ଟୁଡେଣ୍ଟ ଥିଲାବେଳେ କରୁଥିଲି ଏବେ ଆଉ କଣ ସରସ୍ଵତୀ ପୂଜା ଅଛି
ନା ନା ମୁଁ କହିବା ମୁଁ କହିବା ଅର୍ଥ ହଉଛି ମାନେ ଆମେ ଯେମିତି ଗଣେଶ ପୂଜା ଗାଁରେ ଗୋଟେ ଗୋଟେ କି ମୂର୍ତ୍ତି ବସଉଛେ ବଡ ବଡ ତ ସରସ୍ଵତୀ ପୂଜାରେ କଣ ପାଇଁ ବସାାଯାଏନ ଏଇଟା ମୁଁ ପଚାରୁଛି
ସେଇଟା ତ କାହିଁ ମୁଁ ଜାଣିନି
ଆଚ୍ଛା ତ ସରସ୍ଵତୀ ପୁଜା ସ ସ୍କୁଲ୍ ଟାଇମ୍ ରେ ତ କେବେ ପାଳନ କରିଥିବ ସ୍କୁଲ ଟ୍ୟୁସନ ଟାଇମ୍ ରେ
ହଁ ସ୍କୁଲ ଟ୍ୟୁସନ ଟାଇମ ରେ ହୁଏ ପୂଜାପଟି ହୁଏ
ହ ଆଚ୍ଛା ସରସ୍ଵତୀ ପୂଜା ହଉଛନ୍ତି ଆମର ବସନ୍ତ ପଞ୍ଚମୀ ହେଉଛି ଶିକ୍ଷା ବୁଦ୍ଧି ଓ କଳଜ ଦେବୀ ମା ଯିଏକି ସରସ୍ଵତୀ ଓଡ଼ିଶାରେ ଏହାକୁ ବହୁତ ଭକ୍ତି ଓ ଆନନ୍ଦ ଆନନ୍ଦର ସହ ପାଳନ କରାଯାଏ ସରସ୍ଵତୀ ପୂଜା କେବେ ହୁଏ ତ ମାଘ ମାସର ଶୁକ୍ଳ ପ- ପଞ୍ଚମୀ ତିଥିରେ ହୁଏ ଏହାକୁ ଆମେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ ତ କଣ କହିଲ
ହଁ କହିଲି
ତାପରେ ଆମେ ସରସ୍ଵତୀ ପୂଜା କେମିତି ପାଳନ କରୁଛୁ ସକାଳୁ ଉଠିକି ଆମେ ତ ମାନେ କାଲି ପୂଜା ଆସିଲା ଆଜି ତା ପାଇଁ ଯାଇ ଫଳ ଫୂଳ ଆଣିବା ତ କାଲି ମାନେ ଆଜି ସକାଳେ ଉଠିକି ସକାଳୁ ଯେମିତି ଗାଧୋଇବା କଥା ସେମିତି ଗାଧୋଇବା ତାପରେ ଆମେ ବାକି ମନ୍ଦିରକୁ ଯିଏମାନେ ଯାଆନ୍ତି ସେମାନେ ଯାଆନ୍ତି ବାକି ନାହିଁ ତ ସ୍କୁଲକୁ ଟ୍ୟୁସନକୁ ପୂଜା ନେଇକି ଯାଆନ୍ତି ଫୁଲ ମାଳ ଏଗୁଡ଼ା ସବୁ ନେଇକି ଯାଆନ୍ତି ତ ଆମର ବ୍ରାହ୍ମଣ ଯିଏ ଥିବ ସେ ପୂଜା ସାରିଲା ପରେ ଆମେ ଆଳତି ଆଉ ବାକି ଆମର ଯେଉଁ ପୁଷ୍ପାଞ୍ଜଳି ଥାଏ ପୁଷ୍ପାଞ୍ଜଳି ସାରିଲେ ହିଁ ଆମେ ଝିଅମାନେ ଯେହେତୁ ମାନେ ଯେହେତୁ ଆମେ ଷ୍ଟୁଡେଣ୍ଟ ଥିଲୁ ତ ସେଇ ଟାଇମରେ ଆମେ ପୁଷ୍ପାଞ୍ଜଳି ସରିଲେ ହିଁ କିଛି ପାଣି ପିଉ କି ଭୋଗ ଖାଉ ତ ପୁଷ୍ପାଞ୍ଜଳି ସରିଲା ପରେ ଯେତେବେଳେ ସ୍କୁଲ ଟାଇମ ରେ ଥିଲୁ ତ ସବୁ ସାଙ୍ଗମାନଙ୍କ ସହ ଯିଏ ଯାହା ଘରକୁ ଯାଉ ମାନେ ମିଶିକିରି ଗୋଟେ ଗ୍ୟାଦେରିଙ୍ଗ ହେଇକରି ଜଣ ଜଣ ଘରକୁ ଯାଉଥିଲୁ ତ ସେଇ ଟାଇମର ସରସ୍ଵତୀ ପୂଜା ଅଲଗା ଆଉ ଏବେ ଟାଇମ୍ ର ମାନେ ଏବେ ତ ଯିଏ ଯାହା ଘରେ ଏମିତି ହିଁ ଭଲ ଲାଗେ ଆ ବାକି ପୂଜା ପାଖରେ ପୂଜାରୀ ମନ୍ତ୍ର ପଢ଼ନ୍ତି ଦେବୀଙ୍କୁ ଫୁଲ ଫଳ ଭୋଗ ଦିଆଯାଏ ଆଉ ଆମର ଯାହା ବହି ଖାତା ପେନ୍ ଏଗୁଡ଼ା ଯେଉଁ ରହିଯାଏ ତାଙ୍କ ପାଖରେ ରଖି ଏଇଠି ପୂଜା କରାଯାଏ ଆଉ ଆମେ ମୁଣ୍ଡିଆ ମାରୁ ଯେ ଆମକୁ
ଆଉ ରଜ ରଜ କେମତି ପାଡ଼ ନ ଭ
ରଜ ତ ଆମ ଝିଅ ମାନଙ୍କର ପର୍ବ ଯେହେତୁ ତ ରଜ ତିନି ଦିନ ହୁଏ ରଜ ପର୍ବ ହଉ ଯୋ ଓଡିଶାର ଏକ ପ୍ରସିଦ୍ଧ ପର୍ବ ଏହାକୁ ପୃଥିବୀ ମାତାଙ୍କ ବିଶ୍ରାମ ସମୟ ବୋଲି ମନାଯାଏ ଏହି ଦିନରେ ଟିକୁ ଚାଷ କରାଯାଏ। ଯାଏନି ଏବଂ ପ୍ରକୃତିକୁ ସମ୍ମାନ ଦିଆଯାଏ। ରଜ ତିନି ଦିନ ଯେହେତୁ ପହିଲି ରଜ ହୁଏ। ପର୍ବର ଆରମ୍ଭ ଝିଅ ମାନେ ନୂଆ ଡ୍ରେସ୍ସ ପିନ୍ଧନ୍ତି ଆଉ ଅଳତା ଲଗାନ୍ତି ଦୋଳି ଖେଳନ୍ତି ଆଉପ କିି ମେହେନ୍ଦୀ ହାତରେ ମେହେନ୍ଦୀ କରନ୍ତି ଘରେ ପୋଡ଼ପିଠା ହୁଏ ଯେହେତୁ ରଜର ପ୍ରଥମ ପହିଲି ରଜ ଦିନ ଆମର ଫାଷ୍ଟ ପୋଡ ପିଠା ହୁଏ ଦେନ୍ ଅଲଗା କିଛି ପିଠା ହୁଏ ମଣ୍ଡା ପିଠା ଚକୁଳି ପିଠା ଏଗୁଡ଼ା କିଛି ହୁଏ
ଆଛା
ଝିଅମାନଙ୍କୁ ନା ମାଟି ଖୋଳି ପାରିବା ନା ଚାଷ ବିଲକୁ ଯାଇପାରିବା ନା ପନିପରିବା କିଛି କାଟି ପାରିବାନି, ଆମେ ଝିଅ ମାନେ କିଛି ବି କାମ କରୁନି। ତ ବାକି ମା ମାନେ ଯାହା ଆମକୁ ଦେଇଥାନ୍ତି, ସେଗୁଡ଼ାହିଁ ଖାଉ। କି ଆମେ ବାଢିକି। ବି ନିଜେ ଖାଇବୁନୁ ରଜ ସଂକ୍ରାନ୍ତି ଯାହା ଦ୍ୱିତୀୟ ରଜ ସବୁଠାରୁ ବଡ଼ ଦିନ, ଆଉ ସେ ଦିନ ରଜ ଯ ଗୀତ ଗାଆନ୍ତି ବା ବୁଲିବାକୁ ଯାଆନ୍ତି ଏମିତି ସାଙ୍ଗସହ ମଜାମସ୍ତି ଦୋଳି ଖେଳା ଖେଳି ଆ ବା କି ପାନ ମିଠା ପାନ ଖାଆନ୍ତି ପି ମିଠା ମିଠା ରଖାଯାଏ ସମସ୍ତେ ମିଶିକିରି ଆନନ୍ଦ କରନ୍ତି
ଆଉ ତମଆଡେ ରାସ୍ତା ଯଗନ୍ତିନି
ନା ସେଗୁଡା ତ କାଇହିଁ କରନ୍ତିନି
ଓ ଆମ ଏପଟେ ଦୌଡିିବା ରାସ୍ତା ଜଗନ୍ତି ପଇସା ମାଗନ୍ତି ଯୋଉ ବାଇକ୍ ପାଇଁ ଯୋଉ ଗୋଟା ଯାଏ ତାକୁ ପଇସା ମାଗନ୍ତି
ନା ଆମର ଏଇଠି ଯେମିତି କିଛି ନାହିଁ ତ ଥାର୍ଡ ରଜ ଦିନ ହେଉଛି ଭ ଦ ତ ଶେଷ ରଜ ଦରାା ପର୍ବର ଶେଷ ଦିନ ତାପରେ ସେଦିନ ଏମିତି ଝୁଲଣ ମାନେ ଦୋଳି ଖେଳନ୍ତି ଆଉ ଆନନ୍ଦ ଚାଲିଥାଏ ପରିବାର ସହ ଖାଇବା ପିଇବା ବାକି ମସ୍ତି ଯାହା ସାଙ୍ଗମାନଙ୍କ ସହ
ମେନ୍ ଜିନିଷ ଟା ଭୁଲିଗଲ ତାସ ଖେଳ ତାସ ଖେଳ ହୁଏ
ଖେଳ ତ ହୁଏ କିନ୍ତୁ ଆମେ ମାନେ ଏତେ ଖେଳୁନା ଆମ ଗାଁ ମନ୍ଦିର ଆସ ସେନ ତାସ ଖେଳ ମତେ ନାଇଁ ମୋ ସାଙ୍ଗରେ ନାହିଁ ବାକି ଆମେ ଯାହା ବୁଲିବାକୁ ଯାଉ ମନ୍ଦିରକୁ ବି ଆମକୁ ଯିବାକୁ ହେଲାନି ତ ବାହାରେ ଏମିତି କୁଆଡେ ବୁଲେ ପାଥରେ ବସଉ ଆମର ସି ବିଜ୍ ହେଉ ଏମିତି କିଛି ବୁଲାବୁଲି କରିବା ପାଇଁ ଯାଉ। ଆଉ ବାକି ବସୁମତୀ ସ୍ଥାନ ଦିନ ମାଟି ମାଟିଙ୍କ ପୂଜା ହୁଏ ଆଉ ବାକି ଚକିକୁ ସ୍ନାନ କରାଯାଏ ଚାଷ କାମ ପୁଣି ଆରମ୍ଭ କରାଯାଏ ଯାହାକି ଆମର ଲାଷ୍ଟ ରଜଦିନ ବିଲକୁ ଯାଆନ୍ତି ବା ସେକେଣ୍ଡ ରଜ ଦିନ ବି ଯାହା ଆମର ସଂକ୍ରାନ୍ତି ଥାଏ ତ ହ ଦୁଇ ଜଣ ଧରିକି ଯାଇଥାନ୍ତି ବିଲମାନଙ୍କୁ ରଜରେ ପିଠାପଣା ହେବା ମାନେ ମେନ୍ ଖାଦ୍ୟ ହେଉଛି ପୋଡ଼ପିଠା ମଣ୍ଡା ପିଠା ଚକୁଳି ପିଠା ପାନ ଆଉ ଯାହାବି ବିଭିନ୍ନ ପ୍ରକାର ମିଠା ଆଉ ରଜର ମହତ୍ତ୍ୱ କହିବ କହିବାକୁ ଗଲେ ଝିଅ ମାନଙ୍କର ତ ପର୍ବ ଏଟା। ପ୍ରକୃତି ପ୍ରତି ସମ୍ମାନ ଆନନ୍ଦ ଓ ବିଶ୍ରାମର ପର୍ବ ଓଡ଼ିଶା ଓ ସଂସ୍କୃତିର ପରିଚୟ ଆଉ।
ହଁ ରଜରେ ତ ବହୁତ ସାରା ପିଠା ବି ହୁଏ ପୋଡ ପିଠା
ହଁ ଫାଷ୍ଟ ତ ଆମର ମେନ ହଉଛି ହଁ ମେନ୍ ହଉଛି ଆମର ପୋଡ଼ପିଠା ପିଠା ଆଉ ମଣ୍ଡାପିଠା।
ଆଉ ତମକୁ ପିଠା କରିଆସେ ନା ନାଇଁ?
ପିଠା ଚକୁଳି ପିଠା ଆସେ ଇଟଲି ଆସେ ଆଉ ପୋଡ଼ପିଠା ଆସେ। ଆଉ କାକରା କରିଦେବି କିନ୍ତୁ କାକରାର ଯେଉଁ ଜନ୍ତୁଣୀ କରାଯାଏ ସେଇଟା କରିପାରିବିନି ମମି ହେଇକି କରିକି ଦେଲା ପରେ ମୁଁ ମାନେ ଗୋଲ କରିକି ସେଥିରେ ପୁର ଦେଇକରି ସେଗୁଡା ସବୁ ଛଣାଛଣି କରିଦିଏ କିନ୍ତୁ ତା ଜନ୍ତୁଣୀ ଟା କରିପାରିନି।
ହୁଁ ହୁଁ ଆଉ କଣ ଭଲ ଲାଗେ ଆଉ କୋଉ ପର୍ବ ଭଲ ଲାଗେ ତମକୁ?
ଆଉ ପର୍ବ ତ ଏମିତି ଆମର ଏବେ ରଥଯାତ୍ରା ଅଛି ତ ରଥଯାତ୍ରା ହୁଁ ତ ଆମର ଏବେ ରଥଯାତ୍ରା ଆଉଛି ତ ରଥଯାତ୍ରା ଉପରେ କଣ ଅଛି?
ଭିଡ଼ ହୁଏ ଯେ ଯାଇକି ଦେଖି ହୁଏନି।
ହଁ ମୁଁ ଯାଇଛି ଆର ଇୟରେ ମୁଁ ଆର ଇୟରେ ମୁଁ ପୁରୀ ଯାଇଥିଲି ଆମର ବାହୁଡ଼ା ଟାଇମରେ ଯାଇଥିଲି ସେ ବାହୁଡ଼ାକୁ ମାନେ ଯେତେବେଳେ ମହାପ୍ରଭୁ ପୁରା ବାହାରେ ଥାଆନ୍ତି ନା ତା ମୁହଁ ତାଙ୍କୁ ପୁରା ଫୁଲ ଦର୍ଶନ ହୋଇପାରେ ତ ସେଇ ଟାଇମରେ ଭିଡ଼ ସିନା ଯାଇ ଯିବା ଦର କାର। କାରଣ ତାଙ୍କ ସୁନାବେଶ ଆଉ ବାହୁଡ଼ା ରଥଯାତ୍ରା ଏଗୁଡ଼ାକ ସବୁ ଆମର ଓଡ଼ିଶାରେ ମନାଯାଇ ଯେ ଯଦି ମେ ରଥର ଦଉଡ଼ିକୁ ଧରିକି ଟାଣନ୍ତି ତ ଆମର କିଛି ପାପ ପୁଣ୍ୟ ହୁଏ। ସେଥିପାଇଁ। ଯିବା ଦରକାର ଏଗୁଡ଼ାକ।
ବାବରେତ ମୁଁ ତ କେବେ ଯାଇନି। ମୁଁ ରଥଯାତ୍ରାରେ ଯାଇଥିଲି। ପାଞ୍ଚ ଛ ବର୍ଷ ତଳେ। ବହୁତ ଭିଡ ହଉଥିଲା।
ହୁଁ ଭିଡ ତ ଅଧିକ ମାନେ ବାହାରୁ ମାନେ ଯେତେବେଳେ ଜଗନ୍ନାଥ ବାହାରେ ରହିଥାନ୍ତି। ତ ସେଇ ଟାଇମ ରେ ଭିଡ ହିଁ ହୁଏ। କପାଇଁନା ଭିତରୁ ଯେବେ ଅଲଗା ଦିନ ମାନଙ୍କରେ ଲାଇନ ଲାଗିକିରି ଭିତରକୁ ଯାଆନ୍ତି। ତ ବେଶୀ ଦର୍ଶନ ହୁଏନି ତମେନ୍ ସାଙ୍ଗେ ସାଙ୍ଗେ ଯାଇକି ଏପଟେ ଯାଇକରି ଆର ଏପଟେ ବାହାରିବା ପାଇଁ ଉଁଲ କହିଥାନ୍ତି। ପୋଲିସ୍ ମାନେ ତ ଭିତରେ ବି ଦର୍ଶନ ହୁଏନି। ବାକି ବାହାର ଟାଇମ୍ ରେ ଯେତେବେଳେ ତାଙ୍କେ ବାହାରୁ ସୁନାବେଶ ଟା ତ ଦେଖିବାକୁ ମିଳେ। ଆଉ ମାନେ ରଥଯାତ୍ରା କୋଉଠି ଦେଖିଛନ୍ତି।
ମୁଁ ଯାଇଥିଲି ପୁରୀ ଯାଇଥିଲି। ଆଉ ଏମିତି ଗାଁ ରେ ତ ହୁଏ ଏମତି ଲୋକାଲରେ ହୁଅନ୍ତି। ଲୋକ ଚାରିଶହ ପାଞ୍ଚଶହ ଲୋକ ଏମତି ହୁଅନ୍ତି। ଲୋକାଲ ରେ ଦେଖିଛି ତୁ ପୁରୀ ଥରେ ଦି ଥର ଯାଇଛି ଆଉ ଏବେ ବଡ ହେଲା ପରେ ଆଉ ଏତେ ଯାଇନି।
ଆଚ୍ଛା ଭୁବନେଶ୍ଵରରେ ହୁଏନି।
ଭୁବନେଶ୍ବରରେ ବି ହୁଏ।
ସେଠି କେବେ ଦେଖିଥାହାନ୍ତି।
ହଁ ଭୁବନେଶ୍ଵରରେ ଦେଖିଛି। ପଟିଆରେ ହୁଏ ଦେଖିଛି। କିନ୍ତୁ ଯେମିତି ଜଗନ୍ନାଥ ପୁରୀରେ ଯେମିତି ହୁଏ ସେମିତି ଆଉ ଯାଗାରେ କଣ ହେଇପାରିବ।
ନା ସେଇଟା ତ ହେଇପାରିବନି ଆମର ଖଲିକୋଟରେ ବି ସେମିତି ହୁଏ ଯେମିତ୍ ଯେମିତି ଆମର ପୁରୀରେ ହୁଏ ସେମିତି ଖଲିକୋଟରେ ହୁଏ। କିନ୍ତୁ କାରଣ ମାନାଯାଏ ନା ଆମର ସେକେଣ୍ଡ ମାନେ ଫାଷ୍ଟ ଶ୍ରୀକ୍ଷେତ୍ର ହେଉଛି ପୁରୀ। ସେକେଣ୍ଡ ଶ୍ରୀକ୍ଷେତ୍ର ଅଁ ଖଲିକୋଟ ବୋଲି ତ ଖଲ୍ଲିକୋଟ୍।
ହୁଁ ହୁ।
ଆଉ ଏଗୋଟିକାରେ ହୁଏ ଏମିତି ଆଉ କି ରଥଯା ରଥଯା ରଥଯାତ୍ରାର ମାନେ ରଥର ତିନୋଟି ଯା ନାମ ଜାଣିଛନ୍ତି।
ହଁ ସୁଭଦ୍ରା ବଳଭଦ୍ର ଜଗନ୍ନାଥ।
ରଥ ରଥର ନାମ। ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ। ସେକେଣ୍ଡ ସୁଭଦ୍ରାର ହେଉ ଯେ ଦର୍ପଦଳନ। ଆଉ ଥାର୍ଡ଼ ହେଉଛି ଆମର ବଳଭଦ୍ରଙ୍କର ତାଳଧ୍ୱଜ।
ତାଳ ତୁ ଯ ହଁ ହଁ। ଶୁଣିଛୁ ମନେ ନାହିଁ।
ଆଛା ତାଙ୍କର ହାଇଟ୍ ରହୁଛି। ତ ସେଇ ହାଇଟ୍ ହିସାବରେ ଆମର। ପୁରୀ ମନ୍ଦିରରେ। ସବୁ ବର୍ଷ ସେଇ ହାଇ ହିସାବରେ ହିଁ ଯେବେ ରଥ ବନାଯାଏ। ଏବେ ତ ଅକ୍ଷୟ ତୃତୀୟାର ଆରମ୍ଭ ହେଇସାରିଲାଣି। ତ ଯେବେ ମନା ଯେ ଏଇ ହାଇଟ୍। ଯେ ହିଁ। କରାଯାଏ ଠିକ୍ ଅଛି। ତ ଆମର କଲ୍ ଟା ହେଇଗଲାଣି ତ ମୁଁ ନେକ୍ସଟ କଲ୍ କରୁଚି।
ହଉ।